ହାଲୋ।
ହଁ। କଁ ନେଟୱାର୍କ ପାଉନି କି?
ନେଟୱାର୍କ ଇସୁ ରହୁଚି ଆଉ ଲାଇନ୍ ପଳେଇଲେ ଆମର ଏପଟରେ ନେଟୱାର୍କ ବି ପଳଉଚି। ଆମର ଟିକେ ଅଲଗା ପକାର ନେଟୱାର୍କ।
ହୁଁ ରୁରାଲ୍ ଏରିଆ ଟା ବୋଧେ ଆଉ।
ହଁ ହଁ ଆମ୍ ବହୁତ୍ ରୁ ବହୁତ୍ ରୁରାଲ୍ ଏଲିଆ ବନ୍ୟାଞ୍ଚଳ ଏରିଆ ସମୁଦ୍ର କୂଳିଆ ଏରିଆ।
ଓହୋ। ନାଇଁ ମୁଁ ସେଇ ଫୋନ କରିଥିଲି ମୁଁ କହିଲି ଏ ଆଉ କଣ କେମତି ବନ୍ୟା ଫନ୍ୟା କୁଆଡେ ତମ ସେପଟେ ଜୋ ଜୋରରେ ହଉଚି।
ଆମର ବର୍ଷୁକୁ ଦିଥର ବନ୍ୟା କରୁନାହାନ୍ତି ଆଉ ଆ ସମୁଦ୍ର ଖାଇ ଆସିଲାଣି ଆମର। ବେଳେ ବେଳେ ସମୁଦ୍ରରୁ ପାଣି ପଶି ଆସୁଚି। ଆଉ ବନ୍ୟା କଥା କାହି କହୁଛନ୍ତି ହଁ।
ଆଉ ବନ୍ୟା ଫନ୍ୟା ହେଲେ କେମତି କଣ କରନ୍ତି?
ଆମର ସବୁ ଟେମ୍ପରାରୀ ଘର ହେଇଚି। ଆଉ ଉମ୍ ଘର ତଳ ପିଲର ଦିଆ ହେଇଯାଇଚି। ତଳେ ପାଣି ପଶିଲେ ଲୋକ ଉପେର ରହିବେ। ବନ୍ୟା ସହିତ ଆମ ଲୋକଙ୍କ ପୁରା ଚଳ ପ୍ରଚଳ। ଉଠ୍ ଠୁ ଆରମ୍ଭ କରିବି ଯେ ସରିବନି।
ଓ ଆଚ୍ଛା ଆଚ୍ଛା। ଆଉ କଣ ରିଲିଫ୍ ଫିଲିଫ୍‌ ବନ୍ୟା ହେଲେ ତମକୁ ମିଳେ ନା ନାଇଁ?
ଏଇ ବର୍ଷେ ହବ କଣ ମିଳୁଚି। ଆଗୁରୁ ଲୋକ ଅଧିକ ମରିଯାନ୍ତି ଉପାସରେ। ରିଲିଫ କେହି ଆସନ୍ତିନି ଆଉ ପାଣି ଯେ ସୁଅ ଛୁଟେ। ତାଙ୍କ ଜୀବନ ବଞ୍ଚେଇବେନା ଆଉ ହାଲୋ।
ହୁଁ। କେମତି କଣ ଯିବା ଆସିଆ କର ତାପରେ ବନ୍ୟା ଫନ୍ୟା ହେଲେ?
ଆମର ଏ ଯୋଉ ଓଡ୍ରାଫ ବାଲା ଆସନ୍ତି ନଲେ ଏ ଡଙ୍ଗା ସବୁ କରନ୍ତି ଇ ଡଙ୍ଗାରେ ଯିବା ଆସିବା କରନ୍ତି ଆଉ ଯେ ଯୋଉଠି ପାଣି ଘରେ ରହିଗଲେ ଗୋଟେ ଗୋଟେ କୁଦ କୁଦ ଜାଗା ଅଛି ଲୋକ ସେ ବନ୍ଧ ଉପରୁକୁ ରାସ୍ତା ଉପରୁକୁ ଉଠିଯାଆନ୍ତି। ଆଉ ଗାଈ ଗୋରୁ ବହୁତ ମରି ଯାଆନ୍ତି। ପାଣି ପଶିଯିବ କଣ କରିବେ ଲୋକ ଆଉ ଲୋକ ନିଜ ଜୀବନ ବଞ୍ଚେଇବେ।
ହୁଁ ବନ୍ୟା ଫନ୍ୟା ହେଲେ ତ ଏଇ ଅସୁବିଧା ଆଉ ଲୋକମାନେ ଖାଇଆକୁ ଦେବେନି ଓ ଗାଈ ଗୋରୁଙ୍କୁ ବେଶୀ କଷ୍ଟ।
ବେଶୀ କିଛି ନାହିଁ। ଆମର ଆକଚୁଆଲି କଣ ହଉଚି ଗୋଟେ ନଈ ଆସିକି ଲାଗିଚି ସମୁଦ୍ରକୁ ଆମର ସେ ନଈର ମୁ ମୁହାଣ ମୁହଁ ନଈ କଣ ହଉଚି ଯେତେବେଳେ ପାଣି ଏକ୍ସେସ ବର୍ଷା ହେଇକି ଆସୁଚି ସବୁ ସେଇ ନଈ ପଟେ ଆସୁଚି।
ହୁଁ।
ଟିକେ କମଜୋର ସେ ବନ୍ଧ ଭାଙ୍ଗିଗଲା ବଳୁ ସେପଟୁ ପାଣି ପଶି ଆଇଲା ଏପଟୁ ପାଣି ପଶି ସେ ହେଇଯାଉଛି ସେ ବନ୍ଧ କମ୍ପଲସରି ଭାଙ୍ଗିବାଟା ଥୟ। ଯେତେ ବନ୍ଧ କଲେ ବି ନା ଗମେଣ୍ଟ ବୁଝୁନି କିଛି ତାକୁ ଷ୍ଟ୍ରଙ୍ଗ୍ କରୁନି କାମ। କଲେ ଯଦି ତାକୁ ଦଳେଇ ଘାଇ ଭଳିଆ ପୁରା ମଜବୁତ କରିବ, ତାହେଲେ ହବ ସେ।
ହଁ ହଁ ହଁ ଦଳେଇ ଘାଇ ବି ଗୋଟେ ଆମର ବନ୍ଧ ଅଛି, ସେଇଟା ବି ଭଲ ବଡ ବନ୍ଧଟା ହେଇଚି। ସେ ଏଇ ଏବେ ଆଗରୁ ସେଇଟା ବହୁତ ବନ୍ୟା କରୁଥିଲା ନା ଆଉ ଅବିକା ସେଇଟା ଆଉ ବନ୍ୟା ଫନ୍ୟା ଏତେ ନାହିଁ।
ସେଇଟା ଭାଙ୍ଗୁଥିଲା ସେପଟେ ତ ଅ ସେଇଟା ଦେଖିଥିଲି ନିୟୁଜ୍ ରେ ଥରେ କାମଟା ଭଲ
ହୁଁ।
ନାଇଁ ତ ବନ୍ୟା ଫନ୍ୟା ହେଲେ ବହୁତ ଅସୁବିଧା ହଇରାଣ ହବାକୁ ପଡିବ ସୋଉଠୁ ତମେ କେମିତି କଣ ବନ୍ୟା ହେଲେ ରୋଷେଇ ଫୋଷେଇ କେମିତି କଣ କର?
ଆମେ ରୋଷେଇ ଏ କଣ ଆଉ କରିବୁ ଆମେ ତ ଚୁଲି ଜାଳରେ ପାଣି ପଶି ଯାଇଥିବ। ଆମର ସବୁ ଖାଇବା, ରୋଷେଇ ହେଇକିରି ଆସେ। ଟପରେ ସବୁ, ହଁ। ସେମିତି ଦିନେ ଖାଇଲେ, ଦିନେ ଉପାସ ରହୁ। ବିସ୍କୁଟ୍ ଫିସ୍କୁଟ୍ ମିଳିଲେ, ଯେମତି ଜୀବନ ବଞ୍ଚେଇବ ଜଣେ ଆଉ। ଏମିତିରେ ବହୁତ ବୁଢ଼ାବୁଢ଼ୀ, କିଏ କୁଆଡେ ଭାସି ଯାଆନ୍ତି। ଏମିତି ଖାଇବାରେ ବି
ନାଇଁ, ନାଇଁ ମୁଁ ଏଇ ଦେଖିଚି, ଟି ଭି ରେ ଦେଖିଚି, କି ଏମତି ଛାତ ଉପରେ, ମାନେ ସବୁ ଟେଣ୍ଟ ଫେଣ୍ଟ କରିକି ରୁହନ୍ତି।
କେମତି କଣ ସେମତି, କୋଉଟା କହିଲେ?
ମୁଁ କହିଲି ଏଇ ଯୋଉ ଛାତ ଉପରେ ସବୁ ଟେଣ୍ଟ ଫେଣ୍ଟ କରିକି ରୁହନ୍ତିନି କି।
ହଁ, ଆମର କେତେ ଜଣ ଛାତ ଉପୁରୁକୁ ଉଠି ଯାଆନ୍ତି। କେତେ ଜଣ ରୋଡ ଉପରୁ ଉଠି ଗଲେ, କିଏ ସ୍କୁଲ ଘର ଯୋଉ ଗମେଣ୍ଟ୍ କରଚି ହାଇଟର ସ୍କୁଲ କୁ ଏବେ ସିଫ୍ଟିଂ କରିଦଉଛଚି। ଆଗ
ହଁ, ଏବେ ତ ସବୁ ବନ୍ୟା ଆଶ୍ରୟ ସ୍ଥଳୀ ହେଇଗଲାଣି।
ବନ୍ୟ ଆଶ୍ରୟ ସ୍ଥଳୀ ହେଇଗଲାଣି। ଫିର୍ ବି, ସେ ବନ୍ଧରେ ପାଣି ଫୁଲ ହେଲା ମାନେ, ଲୋକ ଧୀରେ ଧୀରେ ଘରୁ, ଜାଣିଗଲେଣି ନା, ଯେ କାଳେ ବନ୍ଧ ଇଏ ହବ ବୋଲି। ଲୋକ ବି ସତର୍କ ହେଇକିରି ଉଠି ଯାଆନ୍ତି। ଘର ଛାଡି ଦିଅନ୍ତି। ବନ୍ୟା ଟାଇମ ସ ଟାଇମ ଟା ଆକଚୁଆଲି ବନ୍ୟା ହଉ, ନ ହଉ। କିନ୍ତୁ ପ୍ରାୟ ଟାଇମ ବନ୍ୟା ହୁଏ ଭାଙ୍ଗିଯିବ, ନହେଲେ ପାଣି ପଶିଯିବ। ସମୁଦ୍ରକୂଳ ଏରିଆ ସେଇଆ କେତେବେଳେ ପାଣି ଲୁଣି ପାଣି ମାଡ଼ି ଆସିଛିି କି
ଜୀବଜନ୍ତୁ ସବୁ କେମିତି କଣ ମାନେ ପଶି ଯାଉଥିବେ ତ ଘରେ।
ସେ ଘର ଆଉ ଘର ହେଇ ରୁହେ କି। ପାଣି ପଶି ଗଲା ପରେ। ଘରେ ତାପରେ ତ ପାଣି, ତେବେଳେ ଛାଡିଯିବ। ସେ ଘର ତ ମାନେ କିଛି ଆଉ ବତରୁ ବତର ହେଇଯାଇଥିବ ପଙ୍କ ହେଇଯାଇଥିବ। କାହାଘର ଚିହ୍ନି ହବନି। ପୁଣି ଲୋକ ତାକୁ ସାଇ ସୁଜା କରି ସଫା କରି ସେମିତି କୁଡ଼ିଆ ମାରି ରହିବା କଥା ଆଉ। ଭଲ ଅଛି କି ବନ୍ୟା ହେଉଛି ବୋଲି ଘର କେହି କରୁନାହାଁନ୍ତି ଏତେ। ପରେ ଲୋକ ବି ଅଧେ ସିଫ୍ଟ ହେଇଗଲେଣି। କିଏ କୁଆଡେ, ଉପର ଆଡକୁ। ଆ ପ୍ରାୟ ବର୍ଷ ବନ୍ୟା ହେଲା ବେଳକୁ ହଇରାଣ ନା, ବନ୍ୟା ଅଞ୍ଚଳ ଭାରି ମୁ ତିନି ଦିନ ପରେ ଆସିବ। ସିଏ କେତେ କଣ କରିବ। ହୁଁ।
ତାପରେ ବି ମୋବାଇଲ ବି ନେଟୱାର୍କ ଫେଟୱାର୍କ କଟି ଯାଉଥିବ।
ମୋବାଇଲ ଲାଇନ ଖୁଣ୍ଟ କରେଣ୍ଟ ଆସେ ତିନି ମାସ ପରେ ଆଉ। କୁଆଡୁ କଣ ଛିଡ଼ି ଥିବ କୁଆଡୁ କଟି ଥିବ କିଛି ବାଟ ନାହିଁ ଆଉ।
ଗଛ ପଛ ବି ଭାଙ୍ଗି ଯାଇଥିବ। ବହୁତ ହଇରାଣ ଆଉ।
ବହୁତ ହୁଏ।
ମୁଁ ତ ଆମ ତ ଏପଟେ ଏତେ ବନ୍ୟା ଫନ୍ୟା ନାହିଁ। କିନ୍ତୁ ଏମିତି ଗୋଟେ ଥର। ମାନେ ବନ୍ୟା ହେଇଯାଇଥିଲା। ତାପରେ ମୁଁ ତ ସେତେବେଳେ ବହୁତ ଛୋଟ ହେଇଥିଲି। ମୁଁ ତ ଏତେ ଜାଣିନି କିନ୍ତୁ ଘର ଲୋକ କୁହ ବହୁତ ହଇରାଣ। ମୁଁ ଏ ଏବେ ନ୍ୟୁଜ୍ ଦେଖୁଥିଲି ତ। ତ ମୁଁ ସେଆ କହିଲି କି, ତୁମର ବନ୍ୟା ଫନା ହେଇଛି କେମିତି କଣ ସବୁ ଚଳୁଚ।
ଆମ ଟାଇମ ହେଇଗଲାଣି। ବନ୍ୟା ଟାଇମ ହେଇଗଲାଣି ଆମର। ଆମର ଠିକ୍ ଇଏ ଦୁର୍ଗା ପୂଜା ଟାଇମ ରେ ଭଲ ଟାଇମ ରେ ଯେତେବେଳେ ଲୋକମାନେ ମୌଜ ମସ୍ତି କରି, ପୂଜା ଅର୍ଚ୍ଚନାରେ ପୁରା ଦୁର୍ଗା ପୂଜା ଏଞଜୟ କରନ୍ତି। ଆମ ଲୋକମାନେ ପାଣି ଭିତରେ ଏଞଜୟ କରନ୍ତି। ବୁଝିଲେ କି। ବନ୍ୟା ଟାଇମ ଟା ସେଇଟା। ସେଇ ସେଇ ଟାଇମ୍ ରେ ହିଁ, ଯୁଆଡ଼ୁ ଗୋଟେ ବନ୍ୟା ହେଇଯିବ। ନହେଲେ ବାତ୍ୟା ହେଇଯିବ। ଯାହା ଗୋଟେ ତ ହେଇଯିବ ଆଉ। ବେଳେବେଳେ ତ ବାତ୍ୟା ବନ୍ୟା ମିଶିକି ହେଇଯାଏ ଆଉ।
ହୁଁ ତ ଅସୁବିଧା ବହୁତ ହଇରାଣ।
ହଁ କେଉଁ ଲୋକ ଯଦି କେଉଁଠି ଗୋଟେ ପାଲ ଟାଣିକରି କେଉଁଠି କେଉଁ ଛାତ ଉପରେ କେଉଁଠି ଥିବ। ପବନ ଆଇଲା ବାତ୍ୟା ଆଇଲା ସେ ଉଡ଼େଇ ନେଇ ଚାଲିଯିବ। ବହୁତ ସଂଘର୍ଷ। ସଂଘର୍ଷମୟ ଜୀବନ ସେ ଟାଇମଟା। ନିଜ ଜୀବନ ବଞ୍ଚେଇବେ ନା ସେପଟେ ବାପା ମା ଜୀବନ ବଞ୍ଚେଇବେ! ନା ପୁଅ ଝିଅ ଜୀବନ ବଞ୍ଚେଇବେ କାହା ଜୀବନ ବଞ୍ଚେଇବେ ସେଇଟା ସେ ଜାଣି ପାରନ୍ତିନି ଏତେ ହଇରାଣ।
ଆଉ ତମର ଘର କେମିତି କଣ କୋଠା ଘର ନା ମାଟି ଘର?
ଆମର ମିଶାମିଶି କୋଠା ଘର ମାଟି ଘର।
ହୁଁ ହୁଁ ବାତ୍ୟା ହେଲେ ବନ୍ୟା ବନ୍ୟା ହେଲେ ଛାତ ଉପରକୁ ପଳଉଥିବ ଆଉ ନା।
ହଁ ଆମ ଘର ବନ୍ୟା ହେଲେ ଆମ ଛାତ ଉପରକୁ ପଳେଇବୁ ଆମେ ଦେଖୁ ଯଦି ଅଧିକା ପାଣି ହେଲା। ଛାତ ଉପରେ ଆମେ ଡଙ୍ଗାରେ ପଳାଉ।
ଏତେ ବି ପାଣି ଆସେ।
ହୁଁ। ପାଣି ବହୁତ ଖାଲ ଯା ପାଣି ବୁଡ଼ିଯାଏ। ବେଳେବେଳେ ଥରେ ତ ଏମିତି ହେଲା ଗାଁ ବୁଡ଼ିଗଲା ଦେଖାଗଲାନି। ଆମେ ଆଉ ଗୋଟେ ଗାଁକୁ ଉଠି ଆସିଲୁ। ବହୁତ ଲୋକ ମରିଗଲେ ସେଇଟା ଆମେ ଜାଣିପାରିଲେନି।
ହୁଁ କାହିଁ କଣ ମାନେ ଗମେଣ୍ଟ କଣ ଆଉ କିଛି ତମକୁ ଆଗୁଆ ମାନେ ସତର୍କ
ଗମେଟ ଆଗୁଆ ସିଏ ଅକ୍ଚୁଆଲି ନଈରେ ଯଉ ପାଣିଟା ଆସୁ ସୁନି କି ସେଟା ଗମେଣ୍ଟ କଣ କରିବ ସେ ନଇ ପାଣି ଆସୁଛି। ସେ କୋଉଠି ନା କୋଉଠି ତ ସେ ମାନେ ସେ ଟୋଟାଲ ଗୋଟେ କିଲୋମିଟର ସେ ବନ୍ଧ ପୁରା କମଜୋର। ସେ ଏଠି ଭାଙ୍ଗିଲା ନହେଲେ ଆର ବର୍ଷକୁ ଆଉ ଗୋଟେ କୋଉଠି ଭାଙ୍ଗି ଯାଇଥାଉ। କୋଉଠୁ ଭାଙ୍ଗିବ କୋଉଠି ସେ ଅକ୍ଚୂଆଲି ମୁହାଣ ମୁହଁ ଟା। ବାଙ୍କ ରହୁଛି ସେଠି ମାଡ଼ ହଉଛି ସବୁ। ପାଣି ଆସିକି ମାନେ ବାଙ୍କ ସେ କିଲୋମିଟରଟା ପୁରା ବାଙ୍କ ରହୁଚି। ପାଣି ଯେତେବେଳେ ସ୍ ସାଡୁ ଆସୁଛି ଯୋଉ ବର୍ଷା ପାଣି। ସେଇଠି ମାଡ ହେଇକି ଘୁଂ ବୁଲୁଛି ସେ। ବୁଲିକି ଯାଉଛି ଯେତବେଳେ ସେ ସେଇ ଜାଗା ଟା ବେଶୀ ପ୍ରେସର ରହୁଛି ନା।
ହୁଁ ହୁଁ ନାଇଁ ନାଇଁ ଏଇଟା ଭଲ ମାନେ ଗଟେ ଭଲ ବନ୍ଧ କରବାଟା ନିହାତି
ସେରା ଗୋଟେ ଗମେଣ୍ଟ ଯଦି କିଛି ଆକ୍ସନ୍ ନେଇ ବହୁତ ଥର ଥରେ ବ୍ଲକ୍ ଘେରଉ କରିଥିଲେ। ହଁ ଆଉଥରେ ଯ ଅ ବ ଜଗତସିଂହପୁର ଆଉ ସେପଟ ସାଇଟ ବି ସେ ପାଣିଆ ପବନ ହୁଏ କିନ୍ତୁ ଏପଟେ ଆମର ଅଧିକା ହଉଛି। ହଁ ସେପଟେ ଜଣେ କହୁଥିଲେ ସିଏ ଉ ଆଉଥରେ ଏମିତି ଯାଇଥିଲେ ଡିଷ୍ଟ୍ରିକ୍ଟ କଲେକ୍ଟର ପାଖକୁ।
ହୁଁ ଉଁ।
ହ
ହଁ ନାଇଁ ଏ ଜଗତସିଂହପୁର ଫଗତସିଂହପୁର ବି ମୁଁ ଶୁଣିଛି। ଏପଟେ ବି ବହୁତ ସାରା ମାନେ ବାତ୍ୟା ଫା
ଆ ସେଇପଟେ। ଯେଉଁ ମୁଁ ନ୍ୟୁଜ୍ ଦେଖିଥିଲି! ସେପଟ ତାଙ୍କର ସବୁ ବନ୍ଧ କରିଦେଇଥିଲେ ତାଙ୍କର ସରକାର।
ହୁଁ ଉଁ, ନାଇଁ ଏ ପ୍ରତି ଗମେଣ୍ଟ ବି ମାନେ ସତର୍କତା ରହିବା ଦରକାର। ଆଉ ତମ ଫାମିଲି ବାଲାଙ୍କୁ ବି କହି
ଆମର ଏଥ ଭୋଟ ପା ଆଇଲା ଆମର ଗୋଡଉଛି ସରପଞ୍ଚ କୁ ବାଡେଇ ବାକୁ କିଛି କରୁନି ଖାଲି ଭୋଟ ନେଇ ପଳଉଛି ଆଉ ତାପରେ ଦେଖା ନାହିଁ ପାଞ୍ଚ ବର୍ଷ। ଜାଣିବା ଦରକାର ପାଞ୍ଚ ହଁ ପାଞ୍ଚ ବର୍ଷରେ ତିନିଥର ବନ୍ୟା ହେଇଯାଉଛି। କେତେ ଲୋକ ମରିଯାଉଛନ୍ତି ଭୟରେ କାର ବାପା କାହାର ମା ସୁଅରେ ପଳଉଛନ୍ତି। ଏଇଟା ସିଏ ଦେଖିବେନି ଯଦି କେମିତି ହବ କିଏ ଦେଖିବ?
ହୁଁ ନାଇଁ ତମେ ଏମିତି ବାଗେଇକି ରହିବ ଆଉ ଖାଇବା ପିଇବା ସବୁ ରଖିଦେଇଥିବ ଠିକ ଠାକ୍।
ହଁ ଆମେ ଚେଷ୍ଟା କରୁଛୁ ସିଫ୍ଟ ହେଇଯିବୁ ବୋଲି।
ହୁଁ ହଉ ତମେ ଦେଖିକି ରହିବ ଆଉ।
ହଁ ହଉ,
ହଉ ହୋ ହଉ କଣ କର ମୁଁ ରଖୁଛି ଆଁ
ହୁଁ ହୁଁ
ଦେ